ବନ୍ଧୁ
ଆଜ୍ଞା ବନ୍ଧୁ କୁହନ୍ତୁ
ହେ ଆପଣ ଦୁଇ ବେ ସାନ ଦୁଇ ଭାଇ ଠିଆ ହେଇଥିଲ ଆପଣ ପଳେଇଲେ।
ବନ୍ଧୁ ସିଏ ଟିକେ କଥା ହଉଛନ୍ତି ତ କଣ ତାଙ୍କର କଥା ହଉଛନ୍ତି
ମତେ କହି ଥିଲେ ଆପଣ ତ ଆପଣ ଦି ଦିର କରୁଚ୍ଛନ୍ତି ଆପଣ ଆମ୍ ଭାଇ ର କରୁଚ୍ଛନ୍ତି ସମତର ମାରିକି ଖାଉଛନ୍ତି ନିଜେ ତିନି ତିନି ହଜାର ନଅ ହଜାର ଟଙ୍କା ଲେଖେ କମେଇଲେ। ଆଉ ସାଢୁ ବି ଆସିବ ସାଢୁ ସାଢୁ ଆସିବ ଦି ହଜାର ପନ୍ଦରଶ ଲେଖା।
ତା ହେଲେ ସେ ବି ଏଇନା ବହୁତ୍ ପ ପଇସା ୟୁଜ୍ କରୁଛନ୍ତି ଭଲ।
ହ ହ ଭଲ ରୋଜଗାର କରୁଛନ୍ତି।
ହଁ ଆମେ ବନ୍ଧୁ ଆ କଣ କରିବା ଆମର ତ ଗୋଟିଏ ଫୋନ୍ ନା ଏଇଆ ସବୁ ଆଉ। ଆଉ ବନ୍ଧୁ ତମ ଆଡ଼େ କଣ ବର୍ଷା ଫର୍ଷା ଖବର୍ କଣ?
ଆଜି ବର୍ଷା ପ୍ରାୟ ହଉଥିଲା ସକାଳୁ ବୁଝିପାଇଲେ ତାପରେ କିଛି ଛାଡି ଜାଇଥିଲା ଖରା ହେଲା ସକାଳ ଟାଇମ ରେ ସକାଳ ସମୟରେ ଖଳା ଦଶଟା ଏଗାରଟା ବେଳ ଖରା ହେଲା।
ଆଜ୍ଞା
ପୁଣି ପଖା ପାଖି ଦୁଇଟା ସାଡ଼େ ଦୁଇଟାରେ ପୁଣି ବର୍ଷା ପୁଣି ବର୍ଷା ଜୋରରେ କୁରେଇଲା ପଖା ପା ଦି ଘଣ୍ଟାଏ ଆପଣ ଆଡେ ଏଇନା ଖରା ପରା ହୋଉଛି।
ବନ୍ଧୁ କୁହନି କୁହନି ବର୍ଷା ତ ସକାଳୁ ଲାଗି ରହିଛି ଆଉ ଲଘୁ ଚାପ୍ ବର୍ଷା ମୁ ଜାଇଥିଲି ବନ୍ଧୁ ଘର ବାହାରୀ ଥିଲି ଜିବି ବୋଲି ଜାନିଲେ ବନ୍ଧୁ ଆଉ ବନ୍ଧୁ କୁହନି କୁହନି ଆଉ ଯାଇ ହେଲାନି ଏ ଘରେ ଖାଇ ପିଇକି ସୋଇଛି।
ଯୋଉ ଆପଣ ଯୋଉ ଭଗିନିଙ୍କର ବାଘର ଏବେ ଗଲା ବିବାହ ଗଲା ଏବେ ଆପଣ କଣ କେତେବେଳେ ଆସିଲେ ରାତିରେ କଣ କେମିତି ଆସିଲେ?
ବନ୍ଧୁ ଆ ଜାଣିଥିବେ ତ ଭଉଣି ବାହାଘର ମାନେ ରାତି ଅନିଦ୍ରା ହବାକୁ ପଡ଼େ ଆଉ କଣ କରିବା। ବହୁତ ସମୟ ଲାଗିଲା କାମ ଫାମ ଚାଲିଥିଲା ଭୋଜି ଭାତ ସବୁ ହେଇଥିଲା। ଆଉ ବନ୍ଧୁ ଆପଣ ତ ମୁତ ଆପଣଙ୍କୁ କହିଥିଲି ଆପଣ ତ ଆସିପାରିଲେନି ବର୍ଷା ଫର୍ଷା ଦିହେତ ଥିଲା ଆଉ ବନ୍ଧୁଙ୍କୁ କଣ ସମୟ ବାହାର କରି ତ ଆସିପାରିଲେନି
ନାଇଁ ସମ୍‌ୟ ମୁ ପା ଜାଇଥିଲି ଆପଣ ଦେଖି ନାହାନ୍ତି ବୋଧେ ମୋତେ।
ଆପଣ ଆସିଥିଲେ।
ନାଇଁ ନାଇଁ ଆପଣଙ୍କ ସାନ ଭାଇ ଯିଏ ଅଛନ୍ତି ବିରି ଗାଡୁଅ ବଡେ ତାଙ୍କାର ମୋର ଗଲା ବହୁତ୍ ସମୟ କଥା ବାର୍ତ୍ତା ହେଲୁ। ଆମର ଗ୍ରାମର ଆଉ ଜଣ ବିବାହ ଥିଲା ସେଦିନ।
ଆଜ୍ଞା ଆଜ୍ଞା ଆପଣ ଭୋଜି ଫୋଜି ଖାଇକି ଆସିଛନ୍ତି ନା ନାଇଁ
ହଁ ଭୋଜି ଖାଇଦା ଭୋଜି ଖାଇବୁନା ଆମ ଉମ ଘର ପାଖରେ ଘର। ଆଉ ସବୁ ତମର ସାଙ୍ଗ ସାଥୀ ମୋ ଦିଦିର ଯୋଥୁ ସାଙ୍ଗ ଆଉ ଆମ ଘରକୁ ବି ସେ ଆସନ୍ତି ଚିହ୍ନି ଲି କଥାବାର୍ତ୍ତା ହଉ ଆ ଭୋଜି ଖାଇ ଯାଇ ଆତ୍ ଆମ ଘରେ ବି ଡାକିଥିଲେ ସହ ପରିବାର ସହ ଭୋଜି ଖାଉ ଯିବ।
ଆଜ୍ଞା।
ବୁଝି ପାଇଲି?
ଅ।
ଲୋକ ସାଙ୍ଗରେ ହେଇ ଯ
ଆଉ ବନ୍ଧୁ ଆଉ ବନ୍ଧୁ ସବୁ ଭଲ?
ବୁଇପାଇଲେ ଏଯୋଉ ଅବ ଏ ଅଭଦ୍ର ଛୁଆଗୁରା ଏଠି ସବୁ ଗପୁଚନ୍ତି ତାର କାମ ଧନ୍ଦା ନାଇ ନିଜର କାମ ଲୁଚି ନୁଚି କା ସାରିବେ ତାଙ୍କୁ ଯୋଉ ଡାକିବୁ ଭୋଜି ହଉଚି ଏ ଦି ମିନିଟ କଇବେ ମଁ ମଁ ମଁଏ ସରିଗଲା ମାରିଦେଲ ଇଏ କରିଦେଲ ଅନ୍ୟ ଏବେ ଗପୁରବେ ଖାଲି।
ଏ ବନ୍ଧୁ କୁହନି ଆମ ଗାଁରେ ସେମତି ବନ୍ଧୁ ଅଛନ୍ତି ଜାଣିଲେ କି? ଦି ଜଣ ସେ ବନ୍ଧୁ ଖାଲି ଖାଇବା ହେଲା ମାନେ ଯୋଉଠି ସେ ବନ୍ଧୁ ଖାଲି ସେ ଦଉଡିବେ।
ଅ ନିଜ କାମ ଥିଲେ ମାନେ ହସେ ଉଡେଇଦେବେନି ଯଦି ପର କାମ ହେଇଗାଲ ହେଁ ଯିଏ ଯେ କରୁଚ ମୁଁ କଁ କରିବି।
ଆଜ୍ଞା ବନ୍ଧୁ।
ଆମ ଆମ ସେଇ ଘରେ ଦେଖିଲେ କଣ କଣ ଅଛି ଜିନିଷ ପତ୍ର?
ବନ୍ଧୁ ଏଇ ଘରେ ତ ଆ ବନ୍ଧୁ ପ୍ଲ୍ୟାଏ ଅଛି।
ଓଃ କାଟ କାଠ
ହଁ କାଠ ଅଛି ରୋଷେଇ ଜି ଭୋଜି ଫୋଜି ହେଲେ ଏଇ କାଠରୁ ଆମେ ଜାଳୁ ଆଉ ଚିକେନ କରୁ ଆଉ ପୁଡା ମାଉଁସ।
କୁରା ଆଉ ଜୋଉନ ରୁ ରୁ ମୁଁ ଯୋଉ ମୁଁ-ମୁଁ-ମୁଁ ମ ଦିନ ମଜୁଆରିଆଙ୍କ ରଖୁଥେ ବାଉଁଶ ପାଉସ
ହଁ ମୁଁ ଦିନ ମଜୁରିଆଙ୍କର ଅଛି ଏଇଠି ବାଉଁଶ ଛି ରଡ ଆସେ ଭାରା ହେଇଛି ଆମର ପ୍ଲାଷ୍ଟର କରିବା ପାଇଁ ସେ ବି ଅଛି ମୁଁ କଣ୍ଟା ଫଣ୍ଟା ନେଇଯିବେ କି ବିକି ବିକି ପକଡା କରିବା ଆଜି?
ନାଇଁ ମ ସେଗୁରା କଣ ତାଙ୍କ ଦିନ କୁ ଦିନ ମଜୁରିଆଙ୍କର ଆମ ଲାଇ
ଆଛା ଆଚ୍ ହଁମ ତାଙ୍କର ଆମେ କାହିଁ ନେଇ କଁ କରିବା ଦଶ ଟଙ୍କା ପନ୍ଦର ଟଙ୍କା ହବନି ଆଉ। ଆ ଆଜି ଆମର ମିକୁଲ ଦେଇଲ ଶହେ ଟଙ୍କାଟି ବନ୍ଧୁ ଜାନଲେ ଥିଲା ଆପଣଙ୍କ ପାଖରେ।
ମୋ ପାରେ? ନାଇଁ ନାଇଁ ଆପଣ ଭୁଲ ବୁଝଚନ୍ତି ଆପଣ ଯୋଉ ଗୋଟେ କେଚ୍ ଆମେ ସାନ ଥିଲେ ଅ ଗୋଟିଏ କେରି ମାଛ ଆଣିଦେଲେ ସେଇ ପଇସା ମାଗିଥିଲୁ ତାକୁ।
ଆଚା ଆଚା।
ସେଇ ତ ଦୁଇଶହ ଚାଳିଶ ଟଙ୍କା ନେଇଥିଲା ଆଉ ମୁଁ ଏକୁଟିଆ କଁ ଦେଇଥାନ୍ତି ମତେ ତା ଆମ ସାଙ୍ଗ ଇଏ ପଇସା ଦେଇଥାନ୍ତା।
ଆଜ୍ଞା।
ମ ଦେଇଥାନ୍ତା ସେ ଦେଇଥିଲା ଆଉ ମୁଁ ତାକ କାଇ ମାଗିଲି।
ଆଛା ଆଛା ଆଜ୍ଞା।
ଆଏ ଆପଣ ଭେଣ୍ଡି ଆପଣଙ୍କ ଘର ସାମ୍ନାରେ ଯୋଉ ଭେଣ୍ଡି ଫେଣ୍ଡି ଲାଗିଚି ବୁଝିପାଇଲେ? ଏ ଭେଣ୍ଡି ସାଥି ନେଇଯିବା ନା?
ହଁ ଆସିଲେ କରିବା ଆଉ।
ହମ ଯୋଉ ଆପଣଙ୍କ କଥା ଆପଣଙ୍କ କଥା ଶୁଭା ଯାଉନି ଭଲ ଭାବରେ।
ଭଲ ଶୁଭୁନି।
ନାଇଁ ନାଇଁ ଆପଣଙ୍କ ଘର ଆଗରେ ଯୋଉ ଭେଣ୍ଡି ଫେଣ୍ଡି ଲଗିନେଇ ଆସିକି ରାତିରେ ନବା।
ହଁ ଭେଣ୍ଡି ଟା ଟିକେ ହେଇଯାଉ ନା ଫଳ ତ ଦେଇଛି। ସେ ବନ୍ଧୁ ଆମ ରଞ୍ଜ ବାଡା ବାହାର ଜାଣିଲ କି?
ଆ ନାମ ଧରନ୍ତୁ ନାଇଁ ତାଙ୍କର ନାମ କାହିଁ ଧରୁଛନ୍ତି ଆପଣ ବାରମ୍ବାର। ସେ ଯୋଉ ଭେଣ୍ଡି ଆଇ ରାତିରେ ନେଇଯିବା କାଇହିଁ ସେ ବିକ୍ରି କରି ଖାଇବେ ଆମେ ଆସ
ଆମର ଭେଣ୍ଡି ଫ୍ରାଏ କରିବା ଆମ ଭେଣ୍ଡିରେ ଫ୍ରାଏ କରିବା ଭେଣ୍ଡିରେ ତରକାରୀ କରିବା ଆଉ ଭେଣ୍ଡିରେ ଗୋଟେ ପକୋଡ଼ା କରିଦବା ଜାଣିଲେ ବନ୍ଧୁ।
ହଁ ଭେଣ୍ଡି ବେସନ ମଇଦା ଫଇଦା ପକେଇକି।
ଆଜ୍ଞା ଭେଣ୍ଡିରେ ଦି ଚାରି ପ୍ରକାର କରିବା ଆମର ବନ୍ଧୁ ଜଣେ ଅଛନ୍ତି ତାଙ୍କୁ ଡ଼ାକିବା ଖାଇବାକୁ।
ଥୁଁଉ ଏ ବନ୍ଧୁ ଯୋଉ ମୋ ସାଙ୍ଗ ଅଛନ୍ତି ସେ ଭାରି ଖରାପ୍‌ ଜାଣିଛ ନିଜ କଥା ବେଳେ କାହାକୁ ପାଖରେ ପୁରେଇ ଦେବେନି ବାତୁ ଆରୁ ଆସିବନି ଘରକୁ ସେଇଠି କଥା ହେଇ ହେଇ ପନ୍ଦର ଟା ସାରିବେ। ସମସ୍ତଙ୍କୁ ଗୋଟେଇ ପଟେଇ ନେଇକି ଯିବେ ପଲ୍ଲୀ ମଙ୍ଗଳା ଆଡ଼େ। କଥା ହେଇ ସାରିବେ ଆଉ ଯେହେତୁ ସିଏ କଥା ହଉନାହାନ୍ତି କୋଉ ଭାଇ କୋଉ ଦେଇ କିଏ କୋଉଠି କଣ କଲା କିଏ କୋଉଠି ମାଇଁଲା ସବୁ ଆସୁଛି। ମୁଁ ମାଗିବି ଯେ ଖାଇବାକୁ ମାଗି ବିନି ନ ଦେଲେ ଖରାପ ହବ ସମ୍ପର୍କ ସେଇଠୁ ଆଉ ସତରେ
ବନ୍ଧୁ ଏଇଟା କଣ କଥା ସବୁ?
ନାଇଁ ନାଇଁ ପଇସା ମାଗିବୁନା ମୋଭାଇ ଯେହେତୁ ଆ ତିନୋଟି ମୋବାଇଲରୁ କମେଇଛନ୍ତି ପଇସା। ଶହେ ତିରିଶ ଟଙ୍କା ଦେବେ ନା ମୋ ପାଇଁ ଗୋଟେ ବିରିୟାନୀ ଖାଇବି।
ତାହେଲେ ବନ୍ଧୁ ପନ୍ଦର ହଜାର୍‌ ଟଙ୍କା ବନ୍ଧୁ ଆଠ ନଅ ହଜାର ଟଙ୍କା କମେଇଛନ୍ତି।
ହଁ ବନ୍ଧୁ ସତ କଥା ଆପଣ କହିଲେ ଏୟା। ଆଉ ଯଦି ବିରିୟାନି ନ ଦେଲେ ମୋ ସମ୍ପର୍କ ସେଇଠି ଖରାପ ହବ ମୁଁ ଆଉ ମିଶିବିନି କି ମିଶିବିନି କଣ ମିଶିବି। ଆଉ ଭୋଜି ଭାତ କରିବିନି ତାଙ୍କ ସହିତ ବୁଝିପାରିଲେ। ମିଶିବି ଭୋଜି ଭାତ କରିବିନି ଆଉ ତାଙ୍କୁ ଦେଖେଇ ଭୋଜି କରିବି ଆଉ। ବୁଝିପାଇଲେ କି?
ଆଜ୍ଞା ବନ୍ଧୁ।
ଏ ତାଙ୍କର ଯୋଉ ଭାଇ ବାହାଘର ଗଲା ସେଥିରେ ମତେ ଡ଼ାକି ନଥିଲେ ବୁଝିପାରିଲେ। ଯେହେତୁ ମୋ ଗୋଡ଼ ଖରାପ ଥିଲା ଡ଼ାକିଲନି ଡ଼ାକିଲନି। ତା ପରେବି ପୁଣି ଆସିଲି ନା ନାହିଁ।
ଆଜ୍ଞା ଆ ବନ୍ଧୁ ଆପଣ ସେଠୁ ଅଫିସ୍‌ଆଗରେ ଆମର ଯୋଉ ପଲ୍ଲୀ ମଙ୍ଗଳା ଅଛି। ଆଗରେ ସେ ପତକା ଟା ଉଡୁଥିଲା ମୁଁ ଯାଇଥିଲି ସେ ଦେଖିଥିଲି ତିନି ଦିନ ତଳେ ଆଉ ସେଇଟା ଉଡ଼ୁଛି ନା ଉଡୁନି।
ହଁ ପବନ ଫର୍ ଫର୍ ଦୋଉଛି ସେ ଫର ଫର ହେଇକି ଉଡୁଛି।
ଜାତୀୟ ପତାକା ନୁହଁ।
ନାଇଁ ନାଇଁ ରେ ଆମର ପଲ୍ଲିମଙ୍ଗଳ ର ଗୋଟେ ନୂତନ ପତକା।
ଆମେ ଜାଣିନାହାନ୍ତି ପତକା ନାଁ କଣ?
ନାଇଁ ନାଇଁ ମୁଁ ଜାଣିି ନାହିଁ ଏ କେତେ ଗର
ତ ପଲ୍ଲୀ ମଙ୍ଗଳାରେ ଯୋଉ ଚାକିରି କରିଛନ୍ତି ଆମର ବ୍ୟବସାୟ କରୁଛନ୍ତି। ଯୋଉ ଆମର ଅଛନ୍ତି କର୍ମଚାରୀ ତାଙ୍କୁ ଟିକେ ପଚାର।
ହଁ ବୁଝିକି ନିଶ୍ଚୟ କହିବି। ଏ ଦେଖୁଛନ୍ତି ବନ୍ଧୁ ଆମ ପଲ୍ଲିମଙ୍ଗଳାରେ ନୂତନ ଘରଟେ ହେଇଛି। ବୁଝିପାଇଲ ସେ ଯୋଉ ତିନି ଭାଇ ମିଶିକି କରି ଛନ୍ତି ସେ ଘର ଟାକୁ ବୁଝିପାରିଲେ।
ଆଜ୍ଞା ଆଜ୍ଞା।
ତାଙ୍କ ବାପା ଚାଲି ଯାଇଛନ୍ତି ଯାହାହେଲେ କେହି ବହାହେଇନାହାନ୍ତି କରିବେ ଘର। ସେ ଘର ବୋଧେ ପାଖାପାଖି ପଇସା ରଖିଥିଲେ ଏକାଥରେ ଉଠେଇଥିଲେ ଭଲ କଥା ଏଗୁରା।
ଇୟା ବାପାଙ୍କ ନାଁରେ ଥିବ କି କଣ ବହୁତ କଷ୍ଟ କରିବା ଆପଣ ବନ୍ଧୁ କରୁଛନ୍ତି ଘର ନା କଣ?
ହଁ ଆ ଯା ହଉ ଗୋଟେ ଛୋଟିଆ କଥା ବୁଝିପାରିଲେ। ଟିଏ ଟେକ ଗୋଟେ ଆପଣ। ଗୋଟେ ଜାମା ପଟା କିଣିଲା ବଲକୁ ଏଇନା ଆମ ପାଖପାଖି ହଜାରୁ-ପନ୍ଦର୍‌ ଶହ ଟଙ୍କା ଦରକାର। ବୁଝିପାରିଲେ ଆପଣ ଯେହେ ତୁ କଲେଜ୍‌ ପଲେଜ୍‌ ଯାଉଥିବେ କି ଦେଳ କି ଆପଣଙ୍କ ପାଇଁ ଆସିବ ତାପରେ ଆପଣ ଯଦି କିଛି ନ କରିବେ। ଆପଣଙ୍କୁ କେହି ଦେବେନି ଆପଣ ମାଗିବାକୁ ପଡ଼ିବ। କି ଇଏ ବେଳେ କିଏ ଦବ ଇଏ ସେଇଆ। ବୁଝିପାରିଲି?
ଆଜ୍ଞା।
ଆପଣ ତ ଜାଣିପାରୁଥିବେ ଆଉ ମୁଁ କହିବି କଣ ଆପଣଙ୍କୁ।
ଆଜ୍ଞା ବନ୍ଧୁ ଆମ ବୁଝୁଛୁ ଆଉ ବନ୍ଧୁ କଣ? କରିବାର ବାଲିଫାଲି ତ ମିଳୁନି ଜାଣିଲେ ଘର ଫର ନବନା ଆଣେ ବାଲି ଫାଲି ମିଳୁଛି କଣ?
ଆମ ଆଡେ ମିଳୁଛି ଯେ କିନ୍ତୁ ଯେହେତୁ ବର୍ଷା ଦିନ। ଆଉ ସେମିତିକି ନଈରେ ବହୁତ ପାଣି ହେଇଯାଉଛି ଆଉ ଅଧିକା। ପଇସା ନାଉଛୁ ନା ଆମର ଗୋଟିଏ ଟ୍ରିପ ପକେଇଛୁ ଟ୍ରାକ୍ଟର ରେ ପ ବୁଝିପାରିଲି ଆ ସିଏ ପନ୍ଦର୍-ଶହ ଟଙ୍କା ନେଇଥିଲା। ବୁଝିପାରିଲ? ଆଉ ସେ ପକେଇଛି ଆମ ରାସ୍ ରାସ୍ତା କାମ ହବ ବୋଲି। ସିଏ କଣ ହେଇଛି କହିଲ? ବୋଇ ଗଲାଣି କଣ। କାମ ହବ ନା ସିଏ ବୋଇ ଯିବ ମୁଁ ବି ଜାଣିପାରୁନି। ବହିଲ
ହାଁ ବନ୍ଧୁ କୁହ। ଆଉ କଣ କୁହନ୍ତୁ? ଆପଣଙ୍କ ପାଖରେ ବୋଧେ ବନ୍ଧୁ କିଏ ଅଛନ୍ତି ନା କଣ ଦି ଜଣ ବୋ
ହ ଆମ ପାଖରେ ଯୋଉ ମୋ ଦୁଇଟା ସାଙ୍ଗ ଅଛନ୍ତି ସେ ଅଭଦ୍ର ଭଳିଆ କଣ ହଉଛନ୍ତି ମୁଁ ଜାଣିପାରୁନାହିଁ।
ନାଇଁ ମଦ ଫଦ ପିଇଛନ୍ତି ବୋଧେ।
ହଁ ବନ୍ଧୁ କଣ କହୁଥିଲେ କଣ ପତକା ହଁ ଉଡୁ ଯିବା ଏଇଠି। ପବନ ଦଉଛି ଉଡୁଛି। ହଁ ହାଲକା ହାଲକା ନିଅନ୍ତି।
ହାଲେକା ହାଲେକା ପିଅନ୍ତି?
ହଁ ହାଲକା ହାଲକା ନିଅନ୍ତି।
ହଁ ବନ୍ଧୁ ତାଙ୍କୁ ଟିକେ ପଚାରିଲ କୋଉ କୋଉ କମ୍ପାନୀର ମଦ ପିଅନ୍ତି।
କୋଉ କମ୍ପାନୀରେ ମୁଁ କାଇହିଁ ପଚାରିବି ଖରାପ ହବ କଥାବାର୍ତ୍ତା। ଆଉ ଏ ଭେଣ୍ଡି କେମ୍ ଆଜି ରାତିରେ କିନ୍ତୁ ଭେଣ୍ଡି କଷି ହଉ ପଛେ ନେଇଯିବା।
ଭେଣ୍ଡି ଗଛକୁ ଭେଣ୍ଡୁ ଗଛକୁ ଉପରି ନେଇଯିବା ରାଇତା କରିଦବା।
ହଁ ବଢିଆ ଠିକ କଥା କହିଥିଲୁ। ସକାଳୁ ଆଜି ସକାଳକୁ ଆସିକି ସେଏ ଯେତେବେଳେ କଣ କହିଲ? ସେ ଯେତେବେଳେ ହାଉ ହାଉ ପାଟି କରି ଚିଲେଇବେ ଆମ କହିଥିବା ତମ ସାନ ପୁଅ ପା ଥିଲା।
ଆଜ୍ଞା ବନ୍ଧୁ ସେ ଖୁ ତାର ଜାଲି ବନ୍ଧୁ ନାଇଁ ତମେ ଟିକେ ଖୋଲିଦ ମତ ଦେଇଦବ ମୁଁ ଆମର ବୁଲା ହବ ଗାଈ ପଶିଯାଉଛି।
ହଁ ବୁଝିପାଇଲେ? ହଉ ବନ୍ଧୁ ଶୁଣନ୍ତୁ ହେଲା। ଆଜି ଏଇ କାମଟା ଯାହାବି ହେଲେ ନିଶ୍ଚୟ କରିବା ନକଲେ, ଆମେ ଖାଇବାକୁ ପାଇବାନି ଦି ଦିନି।
ଆଜ୍ଞା ଆଜ୍ଞା ବନ୍ଧୁ।
କରିସାରିବା ମୁଁ ଆପଣଙ୍କୁ ରଖୁଛି ପରେ କରିବି।
ଆଜ୍ଞା ବନ୍ଧୁ ତମେ ରଖନ୍ତୁ ପରେ କଥା ହବା ରଖୁ ଆଉ